ହ୍ୟାଲୋ। ହାଲ କାହାକୁ କରୁଛନ୍ତି?
ସେଇ ଡାଲ୍ମା ଫୁଟ୍ କଟଉଥିଲି ଟିକେ ପୁରୀ କରିବି। ମଟର ତରକାରୀ କରିଥିଲି। କାଲି ରାତିରେ ଭୁଲିଗଲେ ମଟର ଭିଜେଇବାଟା। ଆଉ ତ ଏଖା ମୁଁ କହୁ ବୋଲି ଭାବିଲି ଡାଲମା ତ ପୁରୀ ତ ଖାଇବେ କମ୍ପଲସରି କହିଛନ୍ତି ମାନେ କଣ କରିମି। ଅଳ୍ପ ଟିକେ ବିଜେଇ ଦେଇକି ଡାଲ୍ମା କରିଦେବି ଆଉ।
ହୁଁ ହୁଁ ଆମର କାଲି ରାତିରେ ପରଡା କରିଥିନୁ ରୁଟି କରିଥିଲୁ। ଏଇ ଯୋଉ ଛୁଆ ତ ଯୋଉ ଖାଇବାକୁ ଯାହା ହଉଛନ୍ତି ଯମା ଖାଇ ନାହାଁନ୍ତି ସବୁ ଅଛି। ତରକାରୀ ବି କରିଥିଲୁ ଅଛି। ତାପରେ ସିଏ କହୁଛନ୍ତି। ଆରେ ତାର କଣ? ଭେଦେଇ ଭେଦେଇ ଖାଇବେ। ମତେ ତ ଯୋଉ ଥଣ୍ଡା ହେଇଯାଇଛି ଯେ ମୋ ମୁଣ୍ଡ ଖରାପ ହେଇଯାଉଛି।
ମେଡିସିନ ଖାଅ ଥଣ୍ଡାର ଟ୍ରିଟମେଣ୍ଟ ଟିକେ କାଢା ଫଢା କରିକି ପିଅ।
ହଁ ଏ କଣ କର ମେଡିସିନ ଆଣିବା ମତେ ଭଲ ଲାଗେନି। ଜମା ଖାଇଅ।
ଓହୋ।
ମୁଁ ତଥାପି ଖାଇଦିଏ ଅତିରିକ୍ତ ମାନେ ଅଧିକ ଇ ହେଲେ ଖାଏ।
ଗାଡି ଥିଲେ କାହାକୁ ମୁଁ ଜାଣିନି।
ଉଁ ହୁଁ କେତେବେଳେ ଉଠିଲେ ଆସି ତତିରେ।
ହୁଁ ଆଜି ଟିକେ ଜଲଦି ଏଇଠି କିଛି ଦିନ ହବ ସାଢେ ଆଠଟା ସାଢେ ସାତଟା ଯୋଉ ଉଠୁଛନ୍ତି। ଭଲ ନାଇ ମୁଁ ଛୁଟି ଅଛି କଣ କାମ ଗୋଟେ ଭାବିକି ଉଠେନି ଆଉ।
ସ୍କୁଲ ଏଇନେ ଛୁଟି ଅଛି ପା?
ହୁଁ ଯିବୁ କୁଆଡେ ଦି ଦିଟା ଛୁଆ ଟ୍ୟୁସନ୍ ଯିବେ ସ୍କୁଲ ଯିବେ ଟିଫିନ୍ ଦେବୁ।
ହୁଁଉଉ ତାପରେ ଆଉ ଅନ୍ୟ ଟାଇମ୍ କଣ କର?
ଅନ୍ୟ ଟାଇମ୍ କଣ ସେଇ ଶାଢ଼ୀଫାଢୀ ଟିକେ ରୋଷେଇ ଆମର ତ ଆଉ କିଛି ନାହିଁ ଖାଲି‌‌ ଖା ପିଇ ରୋଷେଇ ଆଉ କଣ ଚାଷଫାଷ ଆମର କିଛି ନାହିଁ ହେଲା। ହାଲୋ ଖରାବେଳକୁ କଣ ଆଜି ତମର ତ ନନଭେଜ୍ ହବ ଫ୍ରାଇଡେ ନା?
ଆଜି ସେ ଚୁନା ମାଛ ତାକୁ ଆଜି ପୋଇ ପକେଇ ଛିଞ୍ଚେଡା ହେବ।
ହୁଁ ମୁଁ କାଲି କରିଥିଲି ପୋଇ।
ଆଉ ଏ ଛୁଆ କହୁଥିଲେ ତା ବାପା ବିରିୟାନୀ କରିବା ପାଇଁ ଘରେ ନା ତିଆରି କରିବେ ନା କିଣିକି ଆଣିବେ ସେଇଟା ଆ କଣ କରିବେ ଖରା
କାଇଁ ତମେ ଶିଖିନ କି?
ହଁ ମୁଁ ଶିଖିଛି। ମତେ ଥଣ୍ଡାରୁ ଟିକେ ବାଗ ଲାଗୁନି କଣ କହିଲୁ ଗରମରୁ ସବୁ ପୁରା ଜଙ୍ଘଫଙ୍ଗ ସେ ସବୁ କଣ ଘାଁମାାଁ ହେଇକି ମୁଁ ପୁରା ମରିଯାଉଛି।
ଓହୋଃ।
ତାପରେ ରୋଷେଇଘର ଯୋଉ ଗରମ ହଉଛି ଦେଖିବା ଆଜି ପାଗଟା ଭଲ ଅଛି କରିବୁ ଘର୍ ନଲ୍
ଭଲ ହେଇନା କଣ ଗୁଳୁଗୁଳିଆ ତ ଦଉଛି ଆଉ
ହଁ ପା।
ତ ବ୍ଲାଉଜ କଣ କେମିତି କର ସବୁ ସେ ଗାଁ ରେ କଣ ବ୍ଲାଉଜ ବିକ୍ରି ହୁଏ ନା ଘର ପାଇଁ ଖାଲି କରୁ?
ନା ନା ସେଠି ନିଅନ୍ତି ନା ଆସିକି ଲୋକାଲ୍ ଲୋକ ଦିଅନ୍ତି ତିଆରି କରିବା ପାଇଁ। ତିଆରି କରିବା ପାଇଁ ଦିଅନ୍ତି କାହାର ଡିଜାଇନ୍ କାହାର ସାଧା। ଆମେ ସେଠି ଦି ତିନିଜଣ ସେଠ୍ ସେ ମାନେ ତିଆରି କରୁ।
ସାର୍ ଅଛନ୍ତି ସିଏ ଭୁଲଭାଲ୍ ହେଲେ କହିକୁହା ଦିଅନ୍ତି। ବେଶୀ ସମୟ ସେଠି ରହି ହୁଏନି ଦି ଘଣ୍ଟାରେ ଆସିବାକୁ ପଡ଼ିବ ଛୁଆଙ୍କ ପାଇଁ।
ହଉ ଶିଖ ଶିଖ। ତମେ ନା ତମ ଘରେ ତିଆରି କର ନା ଜଣଙ୍କ ପାଖରେ
ଶିଖି ଗଲୁଣୁ କିନ୍ତୁ ସିଏ ଯେତେବେଳେ ଡାକିଲେ କାସ ଅଛି କରିବାକୁ କାମ ମୁଁ ଯାଏ। ମାନେ ଏଇ ର ଏଇ ସାବିତ୍ରୀ ପାଇଁ ବେଶୀ କାମ ଆସିିନି ତ ସାରଙ୍କର। ଆମେ ଯାଇକି ଦି ତିନି ଜଣ ହେଠି ଥିଲେ। କରୁଥିଲା।
ଭଲ ଆଉ ଟାଇମ୍ କେତେବେଳେ ବାହାର କରିକି ଯାଇପାରୁ
ହୁଁ ଉଁ ଏଇଟ ପା ପାଖରେ ନୁହେଁ ଦଶଟା ବେଳେ ଗଲେ ବାରଟା ବେଳେ ପଳେଇଆସେ। ମା ଟା ସାଢ଼େ ବାରଟା କେତେ କୋଉ ଦିନ ବେଶୀ ଇ-ଇ-ଇ ଯଦି ଗୋଟେ ଦିଟା ବ୍ଲାଉଜ କରିବାର ଥିବ ହେଇଯିବ ଗୋଟେ।
ଆଉ କୁଆଡେ କୁଆଡେ ଓଡିଶା ଭିତରେ ଯାଇଛ ବୁଲି?
ଓଡିଶା ଭିତରେ ଆମେ ତ ଏଇ ଯାଇଥିଲୁ ଏବେ ଏ-ଏ-ଏ କୁଆଡେ ଯାଇଥିଲୁ ଓଡିଶା ବାହାରକୁ ପଳେଇଥିଲୁ ବୋଧେ। କଲ କୋଲକତା ଯାଇଥିଲୁ।
ଉୁଁ ହୁଁ ଆଉ କୁଆଡେ ଯାଇଛ ସବୁ?
ଆଉ ହାଇଦ୍ରାବାଦ ଯାଇଥିଲୁ।
ଯାହା ହଉ ବୁଲିକି ପଳେଇ ଆସିଛୁ।
ହଁ
ହାଇଦ୍ରାବାଦ ର ସବୁ କଣ ସ ମୁହଁ ଦେଖିନୁ।
ଆମେ ଯାଇଥିଲୁ ଉ-ଉ-ଉ ସାତ ଆଠ ଉଁ ପାଞ୍ଚ ଛଅ ବର୍ଷ ପୂର୍ବରୁ ଯାଇଥିଲୁ ଉ-ଉ-ଉ ରହିଲୁ ଚାରି ମାସେ। ଆମର ଏଠି ଯା, ହୁଁ।
କାହିଁକି?
ଆମର ଏଠି ଦିଅର ଆଉ ଯା ରହିଛନ୍ତି ନା ଘର ଦ୍ୱାର କରି।
ଓହୋ।
ହାଇଦ୍ରାବାଦରେ ସିଆଡେ ଚନ ଚାକିରି କରିଚନ୍ତି। ଯାଇଥିଲୁ ତାଙ୍କର ଗୋଟେ ଛୋଟ ଛୁଆଟେ ହେଇଥିଲା ରହିଲୁ ଚାରି ମାସେ ତାପରେ ପଳେଇ ଆସିଲୁ। ତାପରେ ଫେରେ ବଡ଼ ଯା ସିଏ ଯାଏ ରହିଲେ ସାତମାସେ।
ନା ଆଜିକାଲି ଯୁଆଡେ ଯିବ ଆଗେ ନିଜ ପାଇଁ ଗୋଟେ ବଡୋ ବ୍ୟାଗ ଟେ ଧରିବ ତାପରେ ଯିବ। ଆଗ କାଳେ କଣ ଯିଏ ଯାହା ଯାଉ ଯୋଉ ଘରେ ଜାଇଁକି ପଢିକି ରହିଗଲେ ବି ତାଙ୍କର ସବୁ ପିନ୍ଧି ପୁନ୍ଧା ଦଉଥିଲେ।ଆଜିକାଲି କିଏ କାହା ଜିନିଷ ପିନ୍ଧିଆକୁ ରାଜି ନାହାନ୍ତି। ସବୁ ଆମେ ଅଲଗା ତ ଦବା ପାଇଁ ବି କେହି ରାଜି ନାହାନ୍ତି। ଆ ମୋ ଡ୍ରେସ ଟା ସିଏ କଣ ପିନ୍ଧିବ ଥାଉ। ଆମେ କ କଣ ସେଇଟାକୁ ଧୋଇ ଶୁଖେଇ ପିନ୍ଧୁଥିଲେ।
ହୁଁ।
ଏବେ ସବୁ ସେ ଭଲ ପାଇବା, ସ୍ନେହ, ଶ୍ରଦ୍ଧା ସବୁ ଡୁବି ଗଲାଣି।
ନାଁ କିଛି କିଛି ଅଛି କିଛି କିଛି ହଁ ଭୁଲି ଯାଉଛନ୍ତି।
ପୋଡ଼ ପିଠା ଜାଣିଛ ନା ନାଇଁ? ଓ ହୋ କଣ କଣ ରେସିପି ସବୁ ଜାଣିଛ?
ଆରେ ମୁଁ ତ-ଅ-ଅ ଅଳ୍ପ ବୟସରେ ବାହାଘର ହେଇଥିଲା। ମୁଁ କିଛି ବେଶୀ କିଛି ଜାଣିନଥିଲି।
ଆରେ ତମ ବିଷୟରେ କଣ ପାଇଁ କହୁଛ ତମେ ମୋ ସେ ବିଷୟରେ
ଆ ସେ ବା ଏବେ ଏବେ ଟିକେ ଟିକେ ଜାଣିନି। ଆଗରୁ ସବୁ ମା ହେରିକା ସବୁ କହି କୁହା ଦଉଥିଲେ।
ହଁ ହୁଁ।
ତ ସେ ସବୁଠୁ ବେଶ ବେଶୀ ଭଲ କୋଉଟା କରୁ ଚ
ଭଲ ଟା କରେ
ନିଜେତେବେଳେ କୋଶ୍ଚିିନ ପଚାରନ୍ତି, ଆଜ୍ଞା।
ପୁଟଳ ତରକାରୀଟା ଟିକେ ବେଶୀ ଭଲ କରେ।
କେମିତି କର କି?
ଆଜ୍ଞା।
କେମିତି କର ସେ ପୋଟଳ ଟା ମୋତ ଟିକେ କହିଲ?
ସେଟା କଣ କୁଅନି, ଭାଜି ବୁଟଳକୁ ଆଗେ ଭାଜିଦିଏ, ପୁରା ଇଏ କରିକି। ଭାଜି ଦେଲା ପରେ ତାପରେ, ସେଟା ତେଲରେ ବୁସଣ ପତ୍ର, ତେଜପତ୍ର, ସେଇ ଜିରା ଫିରା, ପିଆଜ ଏସବୁ ପଡେ। ତାପରେ ମସଲା। ମସଲା ଦେଇକି ତାପରେ ବାଦାମ ବାଟିକି ରଖିଥାଏ। ସେ ବାଦାମକୁ ଫେର ସେଥିରେ ମିଶାଏ।
ଉ, ହୁଁ।
ସିଏ ଟିକେ ଗ୍ରେଭି ହେଇଯାଏ।
ବହଳିଆ ହେଇଯାଏ।
ହଁ। ଆଉ ତାପରେ, ପୂଟଳଟି ଆଳୁ ଫାଳୁ ସବୁ ଭାଜେ ଆଣିଥିବ।
ଉ ହୁଁ।
ପକେଇକି ଲାଷ୍ଟକୁ ଅଳ୍ପ ପାଣି ଟିକେ ଦେଇ ତାପରେ ଧଣିଆ ପତ୍ର ଲାଷ୍ଟକୁ ପକେଇଦଲେ, ଭଲ ଲାଗେ।
ଉ, ହୁଁ।ମତେ ଯେତେବେଳେ ସମ ମତେ ପଚାର ତମେ ଭଲ କଉଟା କର, ମୋର ହାତଳେ ତ ବିନା ପିଆଜ ରସୁଣଠୁ ପିଆଜ ରସୁଣ ଆଜି ଯେମିତି ଶୁକ୍ରବାର ଟମାଟ ପଡିବନି, ଖଟା ପଡିବନି, ମାନେ ପିଆଜ ରସୁଣ ପଡିବନି, ଉଷନା ଆମିଷ ପଡିବନି। ରୋଷେଇ ଭଲ ହବ ତ ସବୁ ଜିନିଷ ତ ମୋର ଭଲ ହୁଏ ଯେମିତି କିଏ ହଠାତ୍ ବଚେ ଯୋ ଦ୍ଵାରା ସବୁଠୁ ଭଲ ଗୋଉଟା ହୁଏ, ମୁଁ କହିବି ଜାଣିନି। ଯଦି କିଏ ପଚାରେ ସବୁଠୁ ଖରାପ କଉଟା ହୁଏ, ମଧ୍ୟମ ଟା ମୁଁ କହିବି। ଖରାପ ବେଳ ଓଜନ ଟା ନା କାହିଁକି ନା ଭଲ ହୁଏ କିନ୍ତୁ ମତେ ଲାଗେନି ସେଟା ଏ ମୋ ହାତରେ କେବଳ ପିଠା ପଣା, ସବୁ ମାନେ ବାହାର ଖାଦ୍ୟ ସବୁ ଯେମିତି ଆମର ମୋମୋସ୍ ହେଲା, ଚାଉମିନ ହେଲା, କି ଚାମିନ ହେଲା, ମାନେ ପ ପିଜା ହେଲା, ବର୍ଗର ହେଲା, ଏସବୁ ଜିନିଷକୁ ମୁଁ ଫଟା ଫଟ ବନେଏ। ମାନ ସିଙ୍ଗଡାଠୁ ଆଳୁଛୁ ମାନେ ଯେତିକି ଜଳଖିଆ ମାଧ୍ୟମ ଜିନିଷ, ମୁ ସଙ୍ଗେ ସାଙ୍ଗେ ସବୁ ବନେଇଦେବି। ଗୋଟେ ଜିନିଷକୁ ମୁଁ ଯଉଟା ଦେଖିବି କିମ୍ବା ଯଉଠି ଖାଇଥିବି, ମୁଁ ତାକୁ ଟ୍ରାଏ କରିବି କେମିତି ହେଇଥିଲା ଗୋଟେ ଜାଗାକ ବାହାଘରେ ଯାଇଥିଲି, ସେଠି ଚିକେନ ଲଲିପପ ଖାଇଥିଲି ହେଲା। ଫାଷ୍ଟ ଖାଇଥିଲି ସେଠି ଚିକେନ ଲଲିପପ। ଆସିଲି ଘରକୁ ସେ ରାତିରେ ଯାକ ଶୋଇନି। ଚିକେନ ଲଲିପପ ଟା କଲା କେମିତି ସେ ଭାବିଲି ଭାବିନି ତ ଆଉ କଣ ଟେଷ୍ଟ ହେଇଥିଲା ସେଟା ଆମେ କଣ? ତାକୁ ସମସ୍ତେ ଫେମସ ହଉଥିଲେ, ଘରେ ଯେମିତି କନି ସମସ୍ତେ କହିଲେ ବାହାଘର ଫେଲ ହେଇଗଲା। ମୋର ଗୋଟେ ଜିନିଷ ହେଲା ବାଣ୍ଟିକି ଖାଇବି। ଲାଇଫ ଟାଇମ୍ ପାଇଁ ମନେ ରଖିବ।
ଭଲ। ମତେ ରେସିପି ଟିକେ ଶିଖେଇଦେବେ।
ୟୁଟ୍ୟୁବର ଲିଙ୍କଟା ପଠେଇ ଦେବି, ବସିକି ଭାବୁଥିବ। କରୁଥିବ। ଓ। ହଉ।
ପିଲାମାନେ କଣ କରୁଚନ୍ତି?
ପୁଅ ଟା ଗାଧଉଚି, ଝିଅଟା ଉଠିନି, ବାପା ସେକି ବସିଲେଣି। ଉଠିଲେ ଦେବେ ଖାଇବାକୁ ଦେବି। ଆଉ ହେଲା ଆଉ।
ହେଲା।
ଆଜ୍ଞା। ଆଜି ଏଇ ଯଉ କଣ ପାଇଁ ଆଇଁଷ କଣ ପାଇଁ ଖାଅନା କି?
ଆମର ସନ୍ତୋଷୀ ମାମୁଁ ସାରା ଜୀବନ ଯାକ ଶୁକ୍ରବାର ଆମର ବିନା ପିଆଜ ରସୁଣ ବିନା ଉସୁନା ବିନା ଆଇଁଷ।
ହୁଁ ହୁଁ। ହୋଉ ମୁଁ ଟିକେ ରଖୁଚି ଯାଉଚି ଖାଇବାକୁ ଦେମି ଛୁଆଙ୍କୁ ଆଂ।
ଅ ହଁ ଯେ ସୁ ନା ନା ଶୁଣ
ଆଜ୍ଞା ଆଜ୍ଞା।
ଦିଇ ମିନିଟ୍ କଥା ଶୁଣ ଗୋଟେ।
ହଁ।
ତମେ ଏଇଖିନା ରଖିଦବ ଯେ ମୁଁ ଆଉ ଟିକେ ପରେ ତମ କତିକି ଟିକେ ଫ୍ରି ହେଲେ ଗୋଟେ କାମ ଅଛି ମୁଁ କଲ୍ କରିବି ବୁଝିପାରିଲ। ଏଇଖିନା ସାଙ୍ଗେ ସାଙ୍ଗେ କରି କହିବି ଟିକେ ଏଇନା ବାପା ଟିକେ ଖାଇବା ପାଇଁ ବସିଲେଣିତ।
ଆଜ୍ଞା ଆଜ୍ଞା।
କାମ ଅଛି ତମେ କରିବ ତ ଆଉ ଆଉ ଗୋଟେ ମିନିଟ ଭଳିଆ ମୋର ଗୋଟେ କାମ ଅଛି ଶୁଣି ପାରିବ?
ହୋଉ କୁହ।
ଆଜ୍ଞା।
ଏଇ ଯୋଉ ବ୍ଲାଉଜଉରା ବନୋଉଚ ସବୁ ଦିଜାଇନ କେମିତିଆ କଣ ବନୋଉଚ?
ଉଁ ଏଟା କଣ କହନି ମୋବାଇଲ ଦେଖିକି ମୋବାଇଲ ଦେଖିଦୋବୁ ଫାଷ୍ଟ ଯଦି ଏଟା ନହେଇପାରେ ତା ଆଗେ ଫାଷ୍ଟ ପେପର କଟିଙ୍ଗ ହୁଏ। ପେପରରେ କାଟିକି ପେପରରେ କାଟିଲେ ଠିକ ଆସିବ। ତାପରେ କପଡ଼ା ଉପରେ ପକେଇ ଦେଇ ଉପର କପଡା ଦିଟାଙ୍କ ସହ ସିଲେଇ ହୁଏ।
ଓହୋ ହଉ ଠିକ ଅଛି ଶୁଣୁ ମୁଁ ଜାଣିପାଇଲି ରଖୁଚି ଆଂ କାଟ ତମେ ମୁଁ ରଖୁଚି ଟିକେ ମୋ ଜିମି ମୁଁ ଆଉ ଲକ୍ ପଡିଯାଇଚି ତମେ ଖୋଲ କାଟ।
ମୁଁ ତ